ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ।
ହଁ କୋଉଠି?
ହ୍ୟାଲୋ ଘରେ । ହଁ ଘରେ ପା।
କଁ କରୁଛ?
ଏଇ ବସି ଥିଲୁ ଆଉ ସନ୍ଧ୍ୟା ବେଳେ କଣ କରିବା ଟିକେ ଟାଇଡ ଥିଲି ଶୋଇ ଶୁଆକି ଉଠିଲି ବସିଲି
ଅମ୍ବା କହିଲ ପୁରୀ ଯାଇଥିଲ ବୁଲି?
ପୁରୀ ଯାଇଥିନୁ ବୁଲାବୁଲି କନୁ ।
କଁ ପାଇଁ?
ଭୋଗ ପଠେଇ ଦିଆ ଯିବ ଖାଇବ ଆଉ ବ୍ୟସ୍ତ କାହିଁ ହୋଉଚ?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
ଏଇ ଜିନିଷ ପତ୍ର କିଣାକିଣି କଲୁ ଭୋଗ କିଣାକିଣି କଲୁ ଠାକୁରଙ୍କ ଫଟୋ ଫଟ କିଣାକିଣି କଲୁ ଜଗନ୍ନାଥ ଦର୍ଶନ କଲୁ । ଆଉ ରାତି ରହିଲୁ ପୁରୀ ବେଳାଭୂମିରେ ଟିକେ ବୁଲାବୁଲି କଲୁ ।
ସେ ବି ରାତିରେ ।
ଶ୍ରୀ ବିଚ ରାତିରେ ଯାଇ ହେଲାନି ଟାଇମ ହେଲାନି କଣ କରିବା?
ଅ ରାତିରେ ସି ବିଚରେ ମଜା ନା ଆଉ।
ରାତିରେ ସି ବିଚ୍ ରେ ମଜା ଯେ ରାତି ଭିତରେ ଜଗନ୍ନାଥ ଦର୍ଶନ ତ କଲୁ ଯେ ଲେଟ ହେଇଗଲା ପ୍ରବଳ ଲେଟ ହେଇଗଲା ଆଉ ପାଞ୍ଚ ଘଣ୍ଟା ଖଣ୍ଡେ ଲାଇନରେ ରହିଲୁ ଆଉ କଣ କରିବୁ?
ଦର୍ଶନଟା କେମତି ହେଲା ଭଲରେ ଭଲ
ହଁ ଭଲ ରେ ଭଲରେ ହେଇଗଲା ଟିକେ ଅପେକ୍ଷା କନୁ । ଲାଇନରେ ଲାଗିବା କୁ ପଇଲା ହେଲା । ଜାମେ ପ୍ର ବଳ ଆଉ ହେଇଗଲା ଦର୍ଶନ କରିଦେଲୁ ଆଉ ।
ଆଉ ଆଉ ସନ୍ଧ୍ୟାବେେଳେ କଣ ଖାଇଚ?
ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ କିଛି ଖାଇନି ଏପର୍ଯ୍ୟନ୍ତ ମୁଁ ତ ଏଇ ଗାଧେଇ ପାଧେଇ ଡ୍ୟୁଟି ଯିବା ।
ରାତିରେ ଗାଧେଇବ?
ହଉ ଧେଇନି ମାନେ ଜା ହେନେ ଟିକେ ପୋଛି ପୁଛା ନହେନେ ଭଲ ଲାଗିବ କି?
ଓହୋ ।
ଜାହେନେ ଟିକେ ପୋଛିତେ ଦେହାବାକୁ ପଡିବ ନା ।
ହଁ ଚାଲ କେବେ ଘଟଗାଁ ଯିବା?
ତ ଯିବା ଆଉ ।
ଘଟଗାଁ ଯାଇଚ ନା ତମେ କେବେ ଯାଇନ?
ହଁ ଯାଇଥିଲି ।
କେବେ ଯାଇଥିଲ ଆର ବର୍ଷ ଯାଇଥିଲୁ। ମୁଁ ତ ବହୁତ ଥର ଘଟଗାଁ ଗଲିଣି ।
ତମେ ଯାଉଛ ଆଉ ପଇସା ବାଲା ଲୋକ ଆଉ
ତମର ଜମା
ଆମର କୁଆଡୁ ପଇସା ଶୁଣ୍ଠା ଲୋ କଣ ଆଜ୍ଞା ରାତିରେ ଖାଏନି ସକାଳୁ ଭୋକ ଗରିବ ଲୋକ କଣ କରିବୁ?
ଆଉ ।
ଟଙ୍କାର ପଇସା ପା ଖରେ ନାଇଁ ଦିନିଆ ଆଡ଼େ ବର୍ଷା। ନାଇଁ ଝିପିଝିପି ହାଲକା ଟିକେ ଟିକେ ହେଇକି ଛାଡିଗଲା।
ଆମ ଆଡ଼େ ତ ବିି ଝିପି ଝିପି ଟିକେ ହେଇଥିଲା।
ହଁ ସେଇଭଳିଆ ଟିକେ ଟିକେ ହେଇକି ଛାଡିଯାଇଛି ଆଉ କଣ କରିବା ।
ଆଉ ତମେ କେବେ ଆସୁନ ଆମ ଘର ଆଡେ ବୁଲି?
ହଁ ଯିବା ତମ ଘର ଆଡେ ଯିବା । କେବେ ଗୋଟେ ଦେଖି କଣ ପ୍ଲାନିଂ କରିକି ଯିବା ଚିକେନ୍ ଫିକେନ୍ ମଟନ୍ ଫଟନ କରିିବ ନା ମଟନ ଫଟନ୍? ଆଉ କଣ ମଟନ୍ ଫଟନ୍ କରିବ ଯଦି ଯିବା ।
ହଁ ନିଶ୍ଚୟ ତମେ ଆସିଲେ ମଟନ୍ ହବ ।
ହୁଁ ମଟନ କରିବ ଯିବା ବୁଲି ବୁଲିକି ଆସିବା ଆଉ କଣ? ଏ ଚାଲିଛି ଆଉ ସିଷ୍ଟମ ଆଉ ସବୁ କଣ ବାଘର ସାଘର ହେଇଗଲା ସବୁ?
ଆଜ୍ଞା । ପରେ ଏବେ ରୋଷେଇ ଚାଲିଚି । ରୋଷେଇ ଚାଲିଛି ଏବେ
ସାନ କେମିତି ଆଲ କୁହ।
କଣ କହିଲ?
ସ୍ୱାମୀ କେମିତିକା ଲୋକ?
ମି ଆ ଛାଡ଼ କଣ କହିବି ଆଉ ଭାଗ୍ୟ ତ ଖରାପ ଆଉ?
ମାନେ
ଭଲ ନୁହେଁ ।
ଭାରି ସୁଣ୍ଠା । କାଲି ପା-ପା ଆମେ କାଲି ପୁରୀ ଯାଇଥିଲୁ । ଏରେ ମୁଁ ଦେଖି ଥିଲୁ ଗୋଟେ ବିଡିଓ କରିବା ପାଇଁ । ସେ ବିଡ଼ଓ ଟା କେତେ କେତେ ମିଣ୍ଟ ଲାଗିଥାନ୍ତା ହେଇ କେତେ ମିଣ୍ଟ ଲାଗିଥାନ୍ତା ଭିଡିଓଟି କରିବାକୁ ।
ତମେ ଯଦି ଆଉ ଟିକେ ତାକୁ କହିପାରିଥାନ୍ତ ଅଳ୍ପ ଟିକେ ଏଜ କେତା ନା ନାଇ
ମୁଁ ତ କହିଲି ଯେ ଚିଡ୍ ଚିଡ୍ ହେଇକି ବଡ ପାଟିରେ ଯୋଉଗାରି ହେଇକି କହିଲେ ମେତେ ସେଟା ରାଗ ଲାଗିଲା । କଥା ହବା ଦରକାର ମୋତେ ଟାଣିକେ ନେଇ ସାରିଲାଣି ପୁଣକୁୁଛନ୍ତି ଆଉ ଚାଲ କରିବା । ତ ମୁଁ ସେଇପାଇଁ ମନା କଲି ମୁଁ ଆଉ କରି
ହଁ ହଁ ସେ କହିଲେ ଯେତେବେଳକୁ କରିବା ପାଇଁ ତମେ ରାଗ ଥରେ ମନାକଲ କରିଦେଇଥାନ୍ତ ସିଏ ତ ଲେଟ ଲେଟ ଫେଟ୍ ହଉଛି ବୋଲି ସିଏ ତ ଚିଡ୍‌ଚିଡ୍‌ ଟିକେ ହେବ ନା ରାତିରେ ପୁଣି ତମକୁ ନେଇକି ରାତିରେ ତମେ ସାଙ୍ଗରେ ଅଛ । ଛୁଆ ହେଇଥାନ୍ତା ଅଲଗା କଥା ତ ମୁଁ ସାଙ୍ଗରେ ନେଇକି ପୁଣି ରୁମ୍
ଭିଡିଓଟା ଟା କରିବାକୁ କେତେ ସମୟ ଭିଡିଓଟା କରିବାକୁ
ସିଏ ଯଦି ଥରେ ଚିକିଡି ହେଲେ ତମେ ଆଉଥରେ କହିଦିନେ ରିକ୍ୱେଷ୍ଟ କରି
କଣ ପାଇଁ ଆଉଥରେ କହିବି ନା? ଥର କରେ କଣ ଜାଣିପାଇଲନି କି ଆଉଥରେ କହିବି ହଁ ମାନେ ଚିଡ୍‌ଚିଡ୍‌ କହିଲେ ମୁଁ ଆଉଥରେ କହିବି ମୁଁ ମୋ ସ୍ତ୍ରୀ ନା ସିଏ ମୋ ସ୍ତ୍ରୀ
ନା ନା ତମେ ନା ନା ନା ନା ତମେ ତମେ ଶୁଣ ଶୁଣ ହଁ ନାଇଁ ନାଇଁ ନାଇଁ ତମେ ଜାଣିବା ଦରକାର ସିଏ ତମେ ଝିଅ ପିଲାଟା ତାଙ୍କ ପାଖରେ ଅଛ ରାତି ଏଗାର
ଏଗାରଟା ହେଲେ ଭିଡିଓଟା କରିବାକୁ ଘଣ୍ଟାଟେ ଲାଗିବ।
ତମେ ଆ
ଓହୋ ହଁ ଆଉ ଥରେ କହିଥାନ୍ତି ସିଏ ଯେମିତି ସିଏ ଯେମିତି ହୁଅନ୍ତି କେହି କହିବେନି ଖାଲି ପାଟି ଗୋଟେ ବୁଡା ପଟି ରଖିଚନ୍ତି।
ନାଇଁ ନାଇଁ ନାଇଁ ତମେ ଏଇଟା ଭାବିବା ଭୁଲ।
ହଁ ଆଉ ଦିବି ଆଉ ଯିବିନି କୁଆଡ଼େ ବି ତାଙ୍କ ସହିତ।
କୁଆଡେ ଯିବ ତମେ ଯେମିତି ଯିବ କେଇ ଯିବନି?
ଆଉ ବା ଯିବିନ୍ ଟା ଦେଖିବନି କି ଆଉ
ନାଇଁ ନାଇଁ ସେ ଯେ ସମସ୍ତେ ସେମିତି କୁହ ସ୍ୱୀମୀ ସହିତ ତମେ ଯିବନି ଆଉ କିଏ ଯିବ ସ୍ବାମୀ
ନାଇଁ ନାଇଁ ମୁଁ ଯିବ ନାଇଁ ମୋର ଦରକାର ନାଇଁ ମୋର ଏମିତି ଆ ହେଇକି ଯିବା ଦରକାର ନାହିଁ।
ଏ ଶୁଣ ସବୁ ଜିନିଷ ଦେଖ ସବୁଆଡୁ ସବୁଆଡୁ ଲେଟ୍ ହେଲା।
କିଛି ଲେଟ୍ ହେଇନି କୁଆଡୁ ବି ଯୋଉଟା କରିଆକୁ ଘଣ୍ଟାଟେ ଲାଗିନ ଥାଉନା ଅତି ମାନେ ପାଞ୍ଚ ମିଣ୍ଟି କି ଦି ମିଣ୍ଟି ଭିତରେ ବିଦସ।
ସେ ପାଞ୍ଚ ମିଣ୍ଟି ଦି ମିଣ୍ଟି ହେଲା ଅଳୁକୁ ତମ ସ୍ବାମୀକି କେ ସେ କଲ ଫଲ ଆସୁଚି ହୋଟେଲରୁ ଇଏରୁ ସିଏରୁ ଖାଇଆ ଦରକାର ନାଁ ନାଇଁ ଯେ ବନ୍ଦ କରିଦେବେ ପୁଣି ତମୁକୁ ତମ ଇଏରେ ରହିଲା ସିଏ କେମିତି ପାଖରେ ହେଇଯାଆନ୍ତା ରୁମ୍ ଅଲଗା କଥା କୋଉ ପୁରୀ ବେଳାଭୂମିରେ ଅଟୋ ଫଟ ଯଦି ନ ମଳିଲା ବେ ସି ରାତି ହେଇଗଲେ ତମ ସ୍ଵାମୀ ବି ସେ ଏରିଆ ଏରିଆ ଶୁଣୁ ଶୁଣୁ ଶୁଣୁ ଶୁଣୁ ତମ ସ୍ଵାମୀ ବି ପୁରୁଣା ମାନେ ଲୋ ମାନେ ଫେ ସବେଳେ ଯାଉନାହାନ୍ତି କୋଉ ଦଶ ପନ୍ଦର ବର୍ଷ ତଳେ ଯାଇଥିଲେ। ତାଙ୍କୁ ବି ସେ ଜାଗା ଏତେ ଇଏ ନାନି। ଜାଣେ
ଆରେ ହେଲେ ବି ଭଡିଓଟା କରିବାକୁ ନାଇଁ ତମେ ଭିଡିଓ ହେଟା କରିବାକୁ କେତେ ସମୟ ଲାଗିଥାନ୍ତା ଗୋଟେ ମିଣ୍ଟି ଦି ମିଣ୍ଟି ଲାଗିଥାନ୍ତା। ତା ଗୋଟେ ସ୍ଵାମୀ ହେଇକି ସ୍ତ୍ରୀର ମନଟା ମନ କଥା ବୁ ଯୋଉ ହେଲାନି ସେଇ ଭଳିଆ ସ୍ଵାମୀ ଥାଇକି କଣ ଛି ଧୀକ୍।
ଉଁ କଣ ସା କଣ ମନ କଥା ବୁଝିପାଇଲିନି? ଉଁ କି ଭିଡୁଅ କରିଥାନ୍ତ? କି ଭିଡିଓ ବସା ହବ।
ଆଉ ହେଇଥ୍ ମାରା ଘରୁକୁ କହିଲେ ମୁଁ ପଳେଇବି ମୁଁ ଆଉ ରହିବିନି ରହିବିନି।
ନାଁ ନାଇଁ ନାଇଁ ଦେଖ ରାଗ
ନାଇଁ ସକାଳେ ବି ତ ସ ବୋଲ ସକାଳେ ବି ବାଧ୍ୟ କରି ପୁରା ତି ଏଇ ଲୋକଟା କି ହଁ ତୁ ରହିଯା ରହିଯା ବା ଧ୍ୟ ନୁହେଁ ହଉ ଚାଲେ ହଉ ଚାଲେ। ମୁଁ କଣ କହିମି?
ବାଧ୍ୟ କରିକି ରହିଯା ତମର ସ୍ୱାମୀ କହିଥିଲା ତାପରେ ତମେ ଯେମିତି ଅଧିକ ଗୋଟେ ଯିଦି ତା
ହଁ ହଁ ହଁ ଏ ହଁ ହଁ ପା ହଁ। ହଁ ହଁ କଇବ
ଆଉ ଗୋଟେ ଜିନିଷ ଜାଣିିଚ ନା ତମେ ଆସିକି ପହଞ୍ଚିଲା ଅଳୁ ତମ ସ୍ୱାସ୍ଥ୍ୟ ଦେହ ଖରାପ ଥିଲା ଜାଣିଚ ନାଁ ନାହିଁ ତମେ?
ହଁ ମୁଁ ଜାଣିଚି ମୁଁ ପା ଆସିକି ଘଷିଦେଲି ତାଙ୍କ ଅଣ୍ଟାରୁ ସେ ମେଡିସିନ ଲ ବିଲି।
ହଁ ତମେ ଯୋଉ ବାସୁଦୁଲ ଷ୍ଟେସନ କତିରେ ଫୋନ କଁ କରିଥିଲେ ତମେ ଯୋଉ ତାବିଜ୍ ଛିଡ଼ି ଯୋଉ ସେ ଚେନ୍ ଛିଡ଼ିଗଲା ଉଠେଇ ପାରିଲନି ସେତୋଳେ ତମ ଶାଶୁ ଫୋନ କରିଥିଲେ। ଦେହ ଖରାପ ବୋଲି କୋଉଠି ହେଲୁଣି କଣ। ସେ ଆସିଲା ବେଳେ ପଡିଥିଲେ ଯାହା ହଉ ଯାହା ହେଇଛି ଭଲ ହେଇଛି କିଛି ନାହିଁ ପରେ କେତେବେଳେ ଗଲେ ଭିଡଓ ଫିଡିଓ କରିକି ବାଗେଇକି ଆସିବ
ଲାଷ୍ଟ ଆଉ ଫାଷ୍ଟ
ନାଇଁ ନାଇଁ ସେମିତି କହିନେ ହବନି ସେମିତି କହିନେ ହବନି ନା-ନାଇଁଁ ସେମିତି ସେମିତି ରହିଲେ କଣ ହବ ଚଳିବ
ହ ତମେ ଦେଖିବ ମୁଁ ଯିବିନି ପଛେ ଆଉ ମୁଁ ଆଉ ଯିବିନି କୁଆଡେ?
ସେମିତି ସବୁ ଜିନିଷ ଇଏ କରାଇଲେ ଯଦି ଗୋଟେ ଜିନିଷ ହେଇ
ଗୋଟେ ଜିନିଷ ହେଇଯିବାର ନାଇ ମୋର ଯିବାର ନାଇ ଆଉ।
ନାଇ ନାଇ ସେମିତି ସେମିତି ହେଲ୍ ଲେ।
ନହେଲେ ନ ହଉ। ମୁଁ ଯିବିନି ଆଉ।
ନାଇ। ନାଇ ନାଇ ତମେ ଯିବନି ତାହଲେ ସିଏ କାହା ସହିତ ଯିବ।
କିଏ ଯିବେ ସିଏ ଜାଣିଥିବେ।
ନାଇ ନାଇ।
ମୋର ଏମିତିଆ ଯିବାର ନାହିଁ ଆମେ ତ ଯାଇଥିଲୁ ନୂଆ ମାଆ ହେରିଆ କେତେ। ବିଷ୍ଟୁ ଏତେ ବୁଲିକି କେତେ ଏଞ୍ଜୟ କରିକି ଆସିଥିଲୁ।
ତମେ କେତେବେଳେ ପହଞ୍ଚିଲ କେତେବେଳେ ଦର୍ଶନ କଲ କେତେବେଳେ ଆସିଲ ତମର?
ଆର୍ ଭୋର ଭୋରୁ ହୋଇ ଯାଇଥିଲୁ ସକାଳୁ ଯାଇ ପହଞ୍ଚି ଲୁ ଯାଇ ବିଚ ରେ ଗାଧେଇଲୁ ଗାଧେଇ ସାରେ ଜଗା ଦର୍ଶନ କଲୁ ଆଉ ସେଇ ରାତିରେ ପୁରା ବୁଲିଲୁ
ତ ତା ତମେ ସେତେବେଳେ ସେମି ଯାଇଥିଲ। କିନ୍ତୁ ବ ର୍ତମାନ୍ ଟାଇମ ଟା ଦେଖିଲ ତମେ କେତବେଳେ ଯାଇଥିଲ କୋଉଠି ପହଞ୍ଚିଲ ତମ୍ ସ୍ୱାମୀ ଏତେ ଜିନିଷ କିଛି ଜାଣିନି ପୁରୀ ବିଷୟରେ ଯାଇନ ଥିଲା ଆଗରୁ ଏବେ ଯାଇ ଗଲା ଜାଣିଲା ନେକ୍ସଟ୍ ଟାଇମ୍ ଗଲେ ତ ସବୁ କଥା ଇଏ ହବନି ଜାଣିବା ଲୋକ କେହି ନାହାନ୍ତି ଜାଣିବା ଲୋକ ଯାହାକୁ ମୁଁ ତମ ସ୍ୱାମୀ କାଳେ କହିଥିଲେ ତା ସାଙ୍ଗମାନେ ଯିବା ପାଇଁ ତମେ ତ କହିଲ ନା ଯାଆନ୍ତିନି ବୋଲି।
କୁଆଡେ?
ପୁରୀ।
କୁଆଡେ କଣ କହିଲି ଯାଆନ୍ତିନି?
ତା ସାଙ୍ଗକୁ ଧରିକି କାର ରେ ଯାଇଥାନ୍ତ ଆରାମ ବୁଲ୍ ବୁଲି ବୁଲା କି ଆସିଥାଆନ୍ତ ।
ଗୋଡ ଦେଖାହେଇନି କେମତି ପଳେଇବେ ସେ।
ଗୋଡ ଦେଖା ସିନା ବାହାରେ ନ ହେଇଛି ଘରକୁ ଯାଇକିନା ଗୋଡ ଦେଖା ନା ବାହାରେ ବାହାରେ। ସେ ଆସିକି ବାହାରୁ ବାହାରୁ ପଳେଇ ଯାଇନଥାନ୍ତ ଯାଇଥାନ୍ତା ନା ନା ହେଇପାର ଗୋଡ ଦେଖେଇ ଦେଇଥାନ୍ତେ ସେଇଦିନ ଦୋଉ ଦିନ ଆସିଥାନ୍ତେ।
ଯୋଉ ନ-ନିୟମ ଟା ଅଛି ଦେଖେଇବ ନାଆଁ। ମନ ଇଚ୍ଛା ଦେଖେଇଦେବେ।
କିଛି ନାଇଁ ଆ ଛାଡ ଗୋଟେ ଦିନ ହେଲା ଆଉ କଣ ଯିବନି ତମେ ଏଇଥି ପାଇଁ ଏଇଟା କଣ ରାଗିବା କଥା?
ନାଆଁ ମୋର ଆଉ ଯିବାରେ ବି ନାହିଁ।
ପ୍ରତି ଜିନିଷ ଉଁ ତମ ସ୍ଵାମୀ ମନ କଣ ହଉଥିବ ତମ ସ୍ୱାମୀ ଜାଣିଥିବ। ଯେତେବେଳେ ରାତି ଏତିକି ହେଲାଣି କେମିତି ନେଇକି ତମକୁ ହୋଟେଲ ରେ ପହଞ୍ଚିଲା ପରେ ତମର ନାଁ ନାଁ ନାଁ ତମେ ଗୁରା ଝିଅ ପି ବୁଝିପାରିବୁନୁ ଛୁଆ ପୁଅ ଛୁଆ ସହିତ ଗୋଟେ ଝିଅ ଛୁଆ ଟେ ଥିଲେ, ରାତି ହେଇଗଲେ ଅଜଣା ଜାଗାରେ, ସେ ପୁଅ ଛୁଆ କଣ ଭାବୁଥିବ ସେ ପୁଅ ଛୁଆ ଜାଣିଚି। ଆଉ ଛାଡ ତମେ ଏ
ଆଉ ତମର ରୋଷେଇ ବାସ ସଉଚ୍ ଆଲୋ ତମର ରୋଷେଇ ବାସ ସବୁ ସ ସଇଲାଣି। ହଉ ହଉ ମୁଁ ରହୁଚି, ମୁଁ ପରେ କରିବି, ମୁଁ ଯାଉଚି ରୋଷେଇ କରିବି, ମୋ କାମ ଅଛି ଟାଟା।